ହ୍ୟାଲୋ। ହ୍ୟାଲୋ ନମସ୍କାର ବ
ହଁ କୁହନ୍ତୁ।
ନମସ୍କାର ବନ୍ଧୁ।
ନମସ୍କାର।
ମୋ କଥା ଆପଣଙ୍କୁ ସ୍ପଷ୍ଟ ଶୁଭୁଚି।
ହୁଁ ଆପଣଙ୍କ ଶୁଭା ହୋଉଚି କିନ୍ତୁ ଆପଣ ବ୍ୟାକଗ୍ରାଉଣ୍ଡରେ କିଛି ଶବ୍ଦ ଶୁଭା ହଉଚି।
ଆଚ୍ଛା ବନ୍ଧୁ ମତେ କୁହନ୍ତୁ କଣ କରୁଚନ୍ତି?
ଏଇ ବସିଚି ଛାତ ଉପରେ।
ଆଚ୍ଛା ବନ୍ଧୁ ମୋର ପଛପଟାରେ ଏକ ମାଇକର ଶବ୍ଦ ଶିଭୁଚି। କାରଣ ସେଟାରେ କିଛି ବିବାହ ଚାଲିଛି ବୋଧେ ତ ବନ୍ଧୁ ସେଇଠି ମୁଁ ଟିକେ ସେଇ ବାଟ ଦେଇ ମୁଁ ଯାଉଚି ତ ସେଥିପାଇଁ ବନ୍ଧୁ ସୁବାଯାଉଚି ସେମିତି ଆଉ କୁହନ୍ତୁ।
ଆଜ୍ଞା ଆଜ୍ଞା। ଆପଣ ବୋଦେ ଆ ମୁଁ ବସି ଅଛି ଯେହେତୁ ଥଣ୍ଡା ଟିକେ ଲାଗୁଚି। ଖାଇ ଆସିି ଉପରେ ବସ ଆଜ୍ଞା ଖାଇକି ଆସିକି ଛାତ ଉପରେ ବସି ଅଛି। ଆପଣ?
ମୁଁ ତ କହିଲି ବନ୍ଧୁ ବର୍ତ୍ତମାନ ମୁଁ ଏବେ ଆଅ ବିବାହ ହଉଚି ସେଇ ବାଟ ଦେଇକି ମୁଁ ଘରକୁ ଅତିକ୍ରମ କରୁଚି। ତ ସେଠାରେ ଏକ ଗଛ ଭାଙ୍ଗିକି ପଡି ଯାଇଛି ତ ସେଇଠି ମୁଁ ଠି ଠିଆ ହେଇଚି ତ ଆଗକୁ ଯାଇପାରୁନି ମୋର ଦୁଇ ଚକିଆ ଜାନ ନେଇକି।
ଆଜ୍ଞା ଆପଣଙ୍କ ସାଡେ ଏତେ ଜୋର ବର୍ଷା ହେଇଚି ଆପଣଙ୍କ ଗ ଛ ଗୁଡ଼ିକ ଭାଙ୍ଗି ଯାଇଚି।
ଆଛା ବନ୍ଧୁ
ହୁଁ ଆଜ୍ଞା ଆପଣଙ୍କ ବର୍ଷା ହେଇଚି ସେଠି ବହୁତ ମାତ୍ରାରେ ସେଥିପାଇଁ ପବନ ମଧ୍ୟ ହେଇଛି ସେଥିପାଇଁ ଗଛ ଗୁଡିକ ଭାଙ୍ଗି ଯାଇଛି।
ଆଛା ବନ୍ଧୁ। ମୋର ଆଉ ମୋର ପଛପଟରେ କିଛି ଶବ୍ଦ ଆପଣଙ୍କୁ ଶୁଣାଯାଉଚି?
ହୁଁ ନାହିଁ ଆପଣ ଶବ୍ଦ ଆପଣଙ୍କ ସ୍ୱର ଠିକ୍ ସେ ଆସୁନାହିଁ।
କଣ କହିଲେ ବନ୍ଧୁ?
ମୁଁ କହିଲେ ଆପଣଙ୍କ ସ୍ୱରଟି ଠିକ ସେ ଆସୁନଥିଲା।
ଆଛା ଏବେ ସୁବୁଚି ଆଚ୍ଛା କୁହନ୍ତୁ।
ମୁଁ କହୁଥିଲି ଆପଣ କୁଆଡେ ଯାଉଛନ୍ତି ବୋଧେ?
ହଁ ବନ୍ଧୁ ପରା କହିଲି ଗଛଟି ଭାଙ୍ଗି ଯାଇଚି ତ ତ ଛିଡା ହେଇଛି ସେଠାରେ ତ ଆଗକୁ ଯାଇପାରୁନି ପଛକୁ ବି ଫେର ହଉନି। କାରଣ ପଛରେ ଏକ ନିଛାଟିଆ ରାସ୍ତା। ତ ଡର ଲାଗୁଚି। ସେଥିପାଇଁ ତ ଗଛଟି କଟା ଯାଉଛି। କଟା ହେଲେ ମୁଁ ମୋର ଦୁଇ ଚିକିଆ ଯାନ ନେଇକି ପଳେଇବି।
ଆଜ୍ଞା ଏପରି ଏକରେ ଆପଣଙ୍କର ସେକେରେ। ବର୍ଷା ଟି ହେଇଛି ଏତେ ଜୋର ପବନ ହେଇଛି ଏ ଆମ ଏପଟେ ଏପଟେ ସେପରି ହେଇନାହିଁ। ଅଳ୍ପ ସକାଳୁ କିଛି ବର୍ଷା ହେଇଥିଲା ତାପରେ। କିଛି ସମୟ ଏପରି। କାଉଁଳିଆ ରଖିଛି ପାଗଟି ଏବଂ ମତେ ମୁଁ ଆଶା କରୁଛି ରାତିକି ବୋଧେ। ଉଁ ବର୍ଷା ହବାର ସମ୍ଭାବନା ଅଛି।
ନାଇ ବନ୍ଧୁ ମୋତେ ବି ସେପରି ଲାଗୁଥିଲା। ଆଜି ସକାଳୁ ସକାଳୁ ତ ସେ ସେଥିପାଇଁ ତ ଏତବେଳ ଯାଙ୍କେ କିଛି ସେମିତି କିଛି ହୋଇନାହିଁ। ତ ମୁଁ ଭାବୁଛି ଆଉ ବର୍ଷ ଏଇଠୁ ଥମି ଯିବ।
ଆଜ୍ଞା। ସେହିପରି ଆପଣଙ୍କୁ ଲାଗୁଛି ଆ ଏ ବର୍ଷା ଆଉ ହେବ ନାହିଁ।
ଆଚ୍ଛା ଆଉ ହବନି ମତେ ଆଉ ହବନି ବର୍ଷା ମତେ ଲାଗୁଛି ବନ୍ଧୁ।
ଆଜ୍ଞା ହୁଁ। ଆଉ ଖେଳ ଆପଣଙ୍କ ଯୋଉ ହେଉଥିଲା ଆପଣଙ୍କର ଗ୍ରାମ ଦେବତି ଙ୍କ ପାଖରେ। ଆପଣ ଆପଣ ତ ବିଳମ୍ବରେ ପହଞ୍ଚିଲେ।
ଆଚ୍ଛା ବନ୍ଧୁ ତ ମୁଁ ସେଦିନ ତ ଆପଣଙ୍କୁ କହିଥିଲି କି, ମୁଁ ଘରେ ନଥିଲି ବୋଲି ତ ମୋରି ବିଳମ୍ବ ଯୋଗୁ। ଦଳଟି ହାରିଗଲା ଏବଂ ଆମର ମାଲିକ ଯିଏ। ସେ ବହୁତ ଉ ରାଗିଲେ ଏବଂ ତାଙ୍କ ମନରେ ମୁଁ କଷ ଷ୍ଟ ଦେଲି ତ ସେଥିପାଇଁ ମତେ ଭଲ ଲାଗିଲାନି। ଆଚ୍ଛା ଆଉ ଆପଣଙ୍କ ତ ଆପଣ ବି ହାରିଗଲେ। ଯିଏ କିି ଆପଣ ଗୋ ଆପଣ ଏକ ଓଭରରେ ଛବିଶ ରନ। ଅମ୍ ମ୍ ଦେଇ ଦେ ଇ ଥିଲେ ତ ସେଥିପାଇଁ ଆପଣଙ୍କର ଦଳ ହାରି ଯାଇଥିଲା।
ଆଜ୍ଞା ଆପଣ ଯେହେତୁ ଆପଣଙ୍କର କାମ ଥିଲା ସେଥିପାଇଁ ଆପଣ ବିଳମ୍ବରେ ଆସିଲେ ସେଥିରେ କିଛି। ସେଥିରେ କିଛି କଥା ନାହିଁ। ଏବଂ ପ୍ରଥମେ ତ ଦଳ କ ଏବଂ ଖ ସହିତ ଥିଲା। ଏବଂ ଉଁ ଆଜ୍ଞା ପ୍ରଥମେ କ। ଖ କୁ ଦ ହରାଇ ଉଁ ପ୍ରଥମେ ହରାଇ ଦେଇଥିଲା। ଏବଂ ତାପରେ ଏବଂ ଖ ଏବଂ ଗ ର ମ୍ୟାଚ ଆମ୍ ଖେଳଟି ହେଇଥିଲା। ଏବଂ ଖ ଗ କୁ ହ ଖ ଗ କୁ ହରାଇ ଦେଇଥିଲା।
ଆଚ୍ଛା।
ଆଜ୍ଞା ତାପରେ ଶେଷରେ ଆମ୍ ଫୁଣି କ ଏବଂ ଗ ମଧ୍ୟରେ ଖେଳ ହେଲା ଏବଂ କ ବିଜୟ ହାସଲ କରିଥିଲା।
ତ ବନ୍ଧୁ ଚାରି ତିନି ଗୋଟି। ଉଁ ଖେଳ ହେଲା। ଆଁ ତିନି ଗୋଟିରୁ ଆମେ ଦୁଇ ଗୋ ତିନି ଗୋଟି ଖେଳ ହବାର ଥିଲା ବନ୍ଧୁ। ଦୁଇ ଗୋଟି ଆମେ ଲଗାତର ହାରିଗଲୁ ତ ସେଥିପାଇଁ। ଉଁ ହୁଁ ଉଁ ସେଥିପାଇଁ ଆମେ ଆଉ ତିନି ଗୋଟି। ବାହାରିଗଲା। ତ ଆପଣଙ୍କ ଦଳ ତ ବନ୍ଧୁ ଉଁ ବିଜେତା ଖରେ ଯେ ଥିଲେ, ତ ଆପଣ କଣ ପାଇଁ ଖେଳି ଫାରିଲେନି।
କିଛି ଭୁଲ ପ୍ରଦଶଣ ଦ୍ଵାରା ମୋ ଖେଳଟି ଅମ୍ ଆମ ଦଳଟି ହାରିଲା ଏବଂ ଆମେ ବହୁତ ଦୁଃଖ ପ୍ରକାଶ କରୁଛୁ ଏ ଏଇ ଖେଳଟି ପାଇଁ। ଆଉ ଆପଣଙ୍କ ଦଳ, ଆ ଆପଣଙ୍କ ଦଳ ମଧ୍ୟ ଖୁବ ଖରାପ ଖେଳିଲା ଆପଣଙ୍କ ଦଳଙ୍କର ପିଲା ମତେ ଲାଗିଲା କି ଆପଣଙ୍କର ଦଳରେ ପିଲାଙ୍କର ଅଭାବ ଥିଲା ଭଲ ପିଲାଙ୍କର।
ଆଙ୍କି ନାଇଁ ବନ୍ଧୁ। ପିଲା ଆମର ତ ଭଲ ଥିଲା ମୁଁ ଯେତିକି ଖେଳ ବିଷୟରେ ମୋର ଅନୁଭୁତି ଯୋଗଦାନ ଅଛି, ତ ବନ୍ଧୁ ଉଁ ଦଳ ମୋ ମୋ ଉପରେ ନିର୍ଭରଶୀଳ ଥିଲା ତ ମୁଁ ବିଳ ମ୍ବ ରେ ଆସିବା ଦ୍ୱାରା ଆ ଦଳଟି ହୁଁ ହାରିଗଲା ତ ସେଥିପାଇଁ ଆମର ମାଲିକ ମୋର ଉପରେ ରାଗିଲେ ଏବଂ ଆମ ଦଳର ପିଲାମାନେ ମୋ ଉପରେ ବହୁତ ରାଗିଲେ ଏବଂ ମତେ ଦୋଷ ଦେଲେ କି ଯେ ତୋ ପାଇଁ ଆମେ ଖେଳଟି ହାରିଗଲୁ। ଆଚ୍ଛା ବି ପରାଜୟ ହେଇକି ବି ପରାଜୟ ହେଇକି ବି ଆମ ମନରେ
ଉଁ।
ଉଁ ଦୁଃଖ ନଥିଲା ଆମେ ପୁଣି ଲଢେଇିବି ବୋଲି ଭାବିଥିଲୁ ତ ଆ। ଆ ତ ତାପରେ ଆଉ ତ ଖେଳ ହେଲାନି ତ ଆମର ମାଲିକ ଯିଏ କହିଲେ ଆମେ ତ ଆ ଦୁଇ ଗୋଟି ମ୍ୟାଚ ହାରି ଯାଇଛୁ ତିନି ଗୋଟି ମ୍ୟାଚ କଣ ପାଇଁ ଖେଳିବୁ ତ ଆପଣଙ୍କ ଆପଣଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଟି ଖେଳ ହେଇଯାଉ। ନହେଲେ ସନ୍ଧ୍ୟା ହେଇଯିବ।
ଆଜ୍ଞା, ମୁଁ ମଧ୍ୟ ଆପଣ ଯୋଉ କହିଲେ ଖେଳ ଖେଳ ତ ହାରଜିିତ ଅଛି। ଆଉ ଯେହେତୁ ଯିଏ ଜଣେ ହାରିବ ଏବଂ ଜଣେ ଜି ତିବ ବହୁ ଆଜ୍ଞା ବହୁ ବର୍ଷ ପରେ ଯେହେତୁ ଖେଳ ଟି ଆମ ଗ୍ରାମରେ ଦୋବାଡ ହେଲା। ଏବଂ ଦୁଇ ଭଲ ପରିଚାଳିତ ହେଲା। ସେଥିପାଇଁ ଖୁସି ଲାଗିଲା ଏବଂ ଏଇ ଖେଳ ଟି ସବୁ ବର୍ଷ ହେଉ ମୁଁ ଆଶା କରୁଛି। ଆଉ ଏଇପରି ପିଲାମାନେ ସମସ୍ତେ ମନ ଦୃଢ କରି ଯୋଗ ଦିଅନ୍ତୁ। ହ୍ୟାଲୋ ବ ବନ୍ଧୁ ହୁଁ କୁହନ୍ତୁ। ହୁଁ ମୁଁ କହୁଥିଲି କି ସେଇଭଳି ଲୋକମାନେ
ଟିଏ ଖରାପ ପ୍ରଦଷଣ ଲାଗି ତ ହାରିଲୁ। ତ ମ ମତେ ଅତ୍ୟଧିକ ଖରାପ ଲାଗିଲା ଯେ ମୁଁ ଏକ ଟାଇମରେ ପହଞ୍ଚି ପାରିଲିନି କାରଣ ଦଳ କୁ ମୋର ଏକ ଉ ଉଁ, ଭଲ ପ୍ରଦର୍ଶନ ଭଲ ପ୍ରଦର୍ଶନ। ଅ ଇଛା କରୁଥିଲେ ତ ସେଥିପାଇଁ ମୁଁ ମୋର ଭଲ ପ୍ରଦର୍ଶନ କରିପାରିଲିନି ଏବଂ ବିଳମ୍ବରେ
ହୁଁ ଆଜ୍ଞା। ଆପଣ ଯେହେତୁ ବ୍ୟସ୍ତ ବ୍ୟସ୍ତରେ ଆସିକି ଖେଳିବା ପାଇଁ ପହଞ୍ଚିଲେ ସେଥିପାଇଁ ଆପଣଙ୍କର ମନ ସ୍ଥିର ନଥିଲା ସେଥିପାଇଁ ଆପଣ ଭଲ ଖେଳି ପାରିଲେନି। ଏବଂ ଆପଣଙ୍କ ଟିମ୍ ଆମ ଦଳ ମଧ୍ୟ ଆପଣଙ୍କର ସୁପର୍ ହିଟ୍ କିଛି ଭଲ ପ୍ରଦର୍ଶନ କରିପାରିଲେନି।
ତସେଇ ବନ୍ଧୁ କୁହନ୍ତୁ?
ଆପଣ ଲ ଆପଣ ଯେହେତୁ ଲଢିଛନ୍ତି ଆପଣଙ୍କ ଦଳ ପାଇଁ ସେଇଟା ବହୁତ୍ ବଡ଼ କଥା।
ବନ୍ଧୁ ଲଢିକିବି ଆମେ ବନ୍ଧୁ ହାରିଗଲୁ କାରଣ ଆମ ଯୋଉ ଦଳ ସହିତ ପ୍ରଥମେ ଖେଳୁଥିଲୁ ସେଦଳକୁ ଆମେ ବୋଧେ ପାଞ୍ଚ ରନରେ ସମସ୍ତଙ୍କୁ ଆଉଟ୍ କରିଦେଇଥାନ୍ତୁ ତସେଥିପାଇଁ ଆମର ପିଲା ଭାବରୁ ଆମେ ପ୍ରଥମେ ଖେଳିଲୁ ତସେଆମକୁ ନଅ ରନରେ ଏ ସମସ୍ତଙ୍କୁ ଆଉଟ୍ କରିଦେଲେ ତସେଥିପାଇଁ ଆମେ କିଛି କରିପାରିଲୁନି ଆଉ।
ହୁଁ ଆଜ୍ଞା ବନ୍ଧୁ ଆମର ମଧ୍ୟ ଆମ ଦଳରେ ମଧ୍ୟ ବହୁତ୍ ଆ ଖରାପ୍ ପ୍ରଦର୍ଶନ ଥିଲା ପ୍ରଥମତଃ ଅ ମୁଁ ବହୁତ୍ ଖରାପ୍ ଖେଳିଲି ଆଉ ପ୍ରଥମ ପ୍ରଥମ ଯେଉଁ କ ଏବଂ ଖ ମଧ୍ୟରେ ହେଇଥିଲା। ଖ ଆମକୁ ବହୁତ୍ ଉଁ ବହୁତ୍ ସଂଘର୍ଷ ସହିତ ଆମେ ଜିତିଥାନ୍ତୁ ଆଉ ଯମା ଅଳ୍ପ ରନ୍ କିଛି ରନ୍ ଥିଲା। ଜେହେତୁ ଅମ୍ ଆଉ ଓଭର୍ ନଥିଲା ସେଥିପାଇଁ ଆମର ଉଁ ଦଳଟି ପରାସ୍ତ ହେଲା ପ୍ରଥମ ମ୍ୟାଚ୍ ଟି ପରାସ୍ତ ହେଲା ଏବଂ ଦ୍ଵିତୀୟ ମ୍ୟାଚ୍ ଟି ଆପଣଙ୍କ ସାଇଟ୍ ଥିଲା ଯେହେତୁ ଆପଣଙ୍କ ଦଳ ବହୁତ୍ ଖରାପ୍ ଖେଳିଲେ ଆପଣଙ୍କର ଆଠ ରନ୍ ରେ ଆପଣ ପରାସ୍ତ ହେଇଗଲେ
ଆଚ୍ଛା ସେଇଭଳିକି ତ ସେଇପରିତ ଆମେ ଖେଳିବୁ ବୋଲି ବା ଜିତିବୁ ବୋଲି ଆଶା କରୁ ଥିଲୁ ତ ଆଉ ହଁ ଖେଳି ପାରିଲୁନି ଆଉ ବନ୍ଧୁ ଏମିତି ମନ ଦୁଃଖରେ ରହିଲୁ ଆଉ
ହୁଁ। ହଁ ସେପରି ହୁଏ ଯେହେତୁ ଖେଳଟି ଯେହେତୁ ଆରମ୍ଭ ହେଇଯାଇଚି। ଏ ଏପରି ସବୁ ବର୍ଷ ଚାଲିବ ଏବଂ ସବୁ ବର୍ଷ ହାର ଜିତ୍ ଲାଗି ରହିବ। ଆପଣ ଏବର୍ଷ ଏଇ ଦଳରେ ଥିଲେ ଆପଣ ଅନ୍ୟ ଆର ବର୍ଷ ଅନ୍ୟ କୋଉ ଦଳରେ ଥିବେ। ଏବଂ ଆପଣ ଆପଣ ଭଲ ଖେଳିବେ ଯଦି ଆପଣଙ୍କୁ ଆ ଆପଣଙ୍କ ଦଳ ପାଇଁ ଖେଳିବେ? ଏବଂ ଆପଣ ଏବ ବର୍ଷ ଯଦି ନଥିଲେ ଉପସ୍ଥିତ ରହିପାରିନଥିଲେ ଆର ବର୍ଷ ତ ଉପସ୍ଥିତ ରହିବେ ସେଟା
ଆଚ୍ଛା ବନ୍ଧୁ ମତେ ଅତ୍ୟଧିକ ବନ୍ଧୁ ମତେ ଅତ୍ୟଧିକ ଭଲ ଲାଗିଲା ଯେ ସବୁ ବ ଗତ ଦୁଇ ତିନି ବର୍ଷ ହବ ଧରି ଖେଳଟି ବନ୍ଦ ଥିଲା। ତ ଏଇ ବର୍ଷ ହବାରେ ମତେ ବହୁତ୍ ଖୁସି ଲାଗିଲା ବନ୍ଧୁ ମୁଁ ରହୁଛି ବେସ୍ ତବନ୍ଧୁ ଅଛି ମୁଁ ଆପଣଙ୍କ ସହିତ ଟିକେ ପରେ କଥା ହେଉଚି।
ଆଜ୍ଞା ବନ୍ଧୁ।